ହୁଁ।
କଣ କରୁଚ?
ଏଇଠି ବସିଚି ଆଉ ତମେ ହାଲୋ।
ମୁଁ ଏ
ହାଲୋ।
ହଁ
ଆଉ କଣ ଖାଇଛ?
ଏଇ ଖାଇଥି ବରା ତରକାରୀ
ହୁଁ। ହୁଁ ଆଉ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି ଭଲ ଅଛି ଭଲ ଅଛି।
ହୁଁ।
ତମେ କଣ କରୁଥିଲ?
ଏଇଠି ବସିଛି ଆଉ।
ଆଉ ତମେ କହୁଥିଲ ତମ ଭାଇ ବାହାଘର ଅଛି ସବୁ କିଣାକିଣି କଲଣି ନା ନାହିଁ?
ହଁ ଅଧା ଅଧୀ କିଣା କିଣି ହେଇଯାଇଛି ଆଉ ଅଧା ଅଛି ଆଉ।
ଆଉ ତମ ଭାଇ ବାହାଘର କଣ ସବୁ ପ୍ଲାନିଂ ଅଛି?
କଣ ପ୍ଲାନିଂ ସେମିତି କିଛି ନାହିଁ। ବାସ ନ
ହଁ ତମ ତମ ଦିଦି ସାଙ୍ଗରେ କଥା ହଉଥିଲି ଦିଦି କହୁଥିଲା କଣ ଡ୍ୟାନ୍ସ ଫ୍ୟାନ୍ସ ଅଛି ନାଚ କରିବେ ଆଉ ଏମିତି ସବୁ ଅଛନ୍ତି ଚାରି ପାଞ୍ଚ ଭଉଣୀ ମାନେ କଥା ହେଇକି କରିବେ ବୋଲି କହନ୍ତି ଶୁଣିଥିଲି।
ହୁଁ ସେ ମତେ ତ ସେ ସବୁବେଳେ ଇଚ୍ଛା ନାହିଁ।
ହଁ ତମକୁ କୋଉଥିରେ ଇଚ୍ଛା ଅଛି ମ ତମର ପସନ୍ଦ କଣ? ଉଁ?
ପସନ୍ଦ କଣ ଡ୍ୟାନ୍ସ ଫାନ୍ସ କରେନି ମୁଁ କେବେ
ଆଉ?
ନା।
ଆଚ୍ଛା ମାନେ କୋଉଟା ପସନ୍ଦ ତ ମୁଁ ପଚାରୁଛି ତମର କଣ ପସନ୍ଦ? କରିବାକୁ କଣ ଭଲ ଲାଗେ? ବୁଲିବାକୁ ଖାଇବାକୁ? ଖାଇବାକୁ ଭଲ ଲାଗେ ଆଉ କଣ ଖାଅ? ହଉ ମାନେ କଣ ହେବ ନା କି ଏଇ ଜିନିଷଟା ମତେ ଭଲ ଲା ମୋମୋସ୍ ମୋମୋ କେମିତି ତିଆରି ହୁଏ ଜାଣିଛ? କହିଲେ ମତେ ଟିକେ ମୋମୋ କେମିତି ତିଆରି ହୁଏ?
ଓହୋ। ମୋମୋ କେମିତି ତିଆରି ହୁଏ ସେଟା ମଇଦାରେ ତ ହୁଏ ନା
ହଁ ମ ମଇଦାରେ ମୁଁ କହିବାକଥା କେ କେମିତି ପ୍ରୋସେସିଂଟା କେମିତି ମାନେ କୋଉ ଇଏ
ନା ସେ ସବୁ ତ ମୁଁ କରିନି ତ ମୁଁ ଜାଣିନି।
ଆସେନି ନା? ତମକୁ ଆସେନି ନା ଆଉ କଣ ଭଲ? ହଉ କରିନ କରିନ କେବେ ଭୋଜି କରିଛ ନା ନାଇଁ ମମୋ ମିଶିକି ସାଙ୍ଗସାଥି ଆଉ
ହଁ ମିଶିକି କରିଛି ଯେ ମୁଁ ଦେଖିନି ମୋମୋ ତ ଆଇଲା ବେଳକୁ ମୁଁ ଦେଇକି ଖାଇଛି।
ଖାଇବାକୁ ପଳାଅ ନା କଣ?
ହଁ।
ଆଉ ମୋ କହିବା କଥା ଆ ମାନେ ଆଉ କଣ ବନେଇ ପାରିବ ତମକୁ ରୋଷେଇ ଆସେ ନା?
ହଁ ଆସେ।
କଣ ରୋଷେଇ କରିପାରିବ ମାନେ ଯୋଉଟା ତମେ ସବୁଠୁ ଭଲ କରିପାରିବ। ଆଉ ଏଇ-ଟା କହିବ ମାନେ ସେଇଟା ମତେ ମାନେ ଉମ ବର୍ଣ୍ଣନା କରିକି କହିବ କେମିତି କର କୁହ କୋଉଟା କା କରିପାରିବା?
ହଁ ମାନେ ରୋଷ୍ ସେଇ ଆଇଟମରେ ତ ମତେ ସବୁ କରି ଆସେ। ମୁଁ ଉଁ
ଭାତ ଆସେ, ଡାଲମା ଆସେ, ଖଟା ଆସେ। ତାପରେ ଉଁ ମଟର ତରକାରୀ ଆସେ ମାନେ ସବୁ ତରକାରୀ ଆସେ।
ହୁଁ ତାପରେ?
ତାପରେ ଆଉ ନା ଆଉ କଣ ଆଉ ଚିକେନ ବି ଆସେ।
ଚିକେନ ଚିକେନଟା ବନେଇବା ଯୋଉ ଚିକେନଟା କେମିତି ବନାଅ ମତେ କହିଲ।
ଚିକେନଟାକୁ ଫାଷ୍ଟେ ଚିକେନ୍ ଟା ଆଣିକି ତାକୁ ହଁ ଲୁଣ, ହଳଦୀ, ପକେ ତେଲ ଟିକେ ପକେଇକି ସେଟାକୁ
ଆଉ ଆଉ ତମେ ଦ ଗ୍ରେଭି ନୁହେଁ ତମେ ଯଦି ତାକୁ ଆ-ଦା ତା ଦେହରେ ଆଡ କରିପାରିବ କଣ ନା ମସ୍ ମସଲା ମସଲି ଯଦି କିଛି ଆଡ କରିବ ଭଲ କଥା ନହେଲେ ଦହ୍
ଏଟା ଏମତି ତ ମାନେ ଏ ଟାଇପର ନହେଲେ ବି ଅଲଗା ଟାଇପ ହଁ ଦହିଟା ବି ଆଡ୍ ହଁ।
ଦହିଟାକୁ ପକେଇକି ଅଦା, ରସୁ ଣ ଛେଚା ବି ପକେଇ ତମେ ମାରିନେଟ୍ କଲାବେଳେ ମାନେ ମିଶେଇକି ତାକୁ ଘୋଡ଼େଇ ଥୋଇପାରିବ। ଆଉ ଅଁ ତାପରେ କଣ ଆଉ ତାପରେ କେମିତି କଣ କର ଘୋଡେଇ ସାରିଲା ପରେ?
ତାପରେ ହଁ କଡେଇରେ କଡେଇ ଗରମ ହେଲା ପରେ ତେଲ ପକେଇବ। ତେଲ ପକେଇଲା ପରେ ଉଁ ଆ ପକେଇ ତାତିଲା ପରେ ତା ଦେହରେ ପିଆଜ ପକେଇବ। ପିଆଜ କଟା ହେଇକି ପଡିବ ତାପରେ ସେଟା ଟିକେ ମାନେ ମାଟିଆ କଲର ହେଇଥାଏ ହେଲା ଭଳିଆ ସେଇ ତାପରେ ଅଦା ରସୁଣ ପେଷ୍ଟ ପକେଇବ। ତାପରେ ପକେଇସାରିଲା ପରେ ହେଇ କାଶ୍ମିର ଚିଲି ପକେଇବ।
ହ ବନ୍ଦର
ତାପରେ କାଶ୍ମିର ଚିଲି ପକେଇଲା ପରେ ତାକୁ ହେଲା ହୁଁ ତାକୁ ମାନେ
ସେଟାକୁ ମାନେ ଘାଣ୍ଟିବ ଘାଣ୍ଟି ସାରିଲା ପରେ ତାର ଗୋଟେ ସ୍ମେଲ ଆସେ। ଅଦା ରସୁଣ ହେଇସାରିଲା ପରେ ତାପରେ ପକେଇବ ଆମର ଆ ଲୁଣ, ହଳଦୀ। ତାପରେ ଧନିଆ, ଜିରା ଯାହା ସବୁ ମସଲା। ପକେଇବା ସେଟାକୁ ଭଲରେ କଷିବ କଷି ସାଇଲା ପରେ ସେଟାକୁ କଷି ସାଇଲା ପରେ ତା ଏଇ ସେ ମସଲାର ବି ଗୋଟେ ସ୍ମେଲ ଆସେ। ସେଟାକୁ ଭଲରେ କଷା କଷି ହେଲା ପରେ ତା ଦେହରେ ଚିକେନ ଯୋଉ ଗ୍ରେଭି କରିକି ରଖିଥିବ ସେଟାକୁ ପକେଇବ। ଆଉ ହେଲା ଆଳୁ ଯଦି ତମେ ଚାହିଁବ ପକେଇ ପାରିବ ବି ହଁ ତାପରେ ସେଟାକୁ ଟିକେ କଷିଲା କଷି କଷିକା ଘୋଡେଇ ଘୋଡେଇ ଦବ ସିଝେଇବ ସିଝି ସାରିଲା ପରେ କିଛି ତମେ ଯଦି ଚାହିଁବ କିଛି ପାଣି ଦେଇକି ଝୋଳ କରିକି ଖାଇବା ପାଇଁ। ତାହେଲେ କରିପାରିବ ନହେଲେ ତମେ ଯଦି ଚାହିଁବ କି ମାନେ ମୁଁ କଷା ଖାଇବି କଷା କରିକି ବି ଖାଇପାରିବ ସେ
ହଁ ଚିକେନ କଷାକୁ ରୁଟି ଟା ବହୁତ ଭଲ ଲାଗିବ ନା? କଣ୍ଟା କଣ୍ଟା ପିସ୍ ଥିବ
ହୁଁଉ।
ହୁଁ ଉଁ ମୁଁ ହଁ ଯେତିକି ଦେଖିଲି ହଁ ଚିକେନ ତରକାରୀ ହେଇଗଲା ମୁଁ ଦେଖିଲି ତମର ଖାଲି ମାନେ ତାପରେ ମାନେ ହେଁ ହେଁ ଉଁ ହେଁଏ କିନ୍ତୁ ପ୍ରୋସ ପ୍ରୋ ଯୋଉଟା ପ୍ରଣାଳୀ ରେ ତମେ କହିଲ ସେଇଟା ମାନେ ଭଲ ଲାଗିଲା ନା? ହଁ ହେଲେ ତମେ ଆଉ ଟିକେ ଭଲ କରିବ।
ହୁଁ। ଆମର ଆଜି ଉଁ ଅରୁଆ ଭାତ ଡାଲମା ପୋଟଳ ତରକାରୀ।
ପୋଟଳ ତରକାରୀ ମାନେ କଣ କୁରୁମା ଭଳିଆ ହେଇଥିଲା ନା ଝୋଳ ହେଇକି ଯେମିତି? କୁରୁମା। ହଉ ଆଉ, ଆଉ ତମ ସାଙ୍ଗକୁ ଆଜି ଫୋ ଫୋନ୍ କରିଥିଲି କଥା ହେଲି।
ହୁଁଉଁ।
କହିଲେ ତମେ କୋଉଠେ ତମକୁ ଡାକିଥିଲେ ତମେ ଗଲନି ଇ ପାତ୍ରପଡ଼ା?
ହୁଁ। ଜାଣିଲେ ଯାଇପାଇଲିନି ଟିକେ ଅସୁବିଧା ହେଲା ତ ଆଉ ଯାଇପାରିଲାନି ଆଉ।
ଆଉ ରଜକୁ କୁଆଡେ ଆଉ ବୁଲିଆକୁ ଯାଇନ?
ହଁ ହଁ ଆମ ଘର ପାଖ ଧଉଳି ଅଛି ସେଇଠିକି ଯାଇଥିଲି।
ଉଁ ହୁଁ ଧଉଳି ହରିକା କଣ କଣ ସବୁ ହେଇଥିଲା କଣ ଦୋକାନ ବଜାର ପଡିଥିଲା?
ହଁ ସବୁ ମାନେ
କଉନ?
ଯାଇନାହାନ୍ତି?
ନାଇଁ ଯାଇନି ଯିବି ଭାବୁଛିି ଏଇ ବର୍ଷ ଯିବି ଆଉ। ଗଲେ ମତେ ନବ ବୁଲେଇଆକୁ।
ହଉ ଆଉ।
ତମର ଗାଡି ଅଛି ତ?
ହଁ ଆମର ଅଛି।
ହଉ ତାହେଲେ ତମେ ମତେ ନେଇଯିବ ବୁଲେଇଆକୁ ଆଉ। ଆଉ ଆ ହଁ ଯାଇକି କଣ କଣ ସବୁ ହେଇଥିଲା ରଜ ମହୋତ୍ସବ ଯଉ ହେଇଥିଲା କଣ କଣ ହେଇ ଥିଲା କିଏ କିଏ ଆସିଥିଲେ ଟିକେ କହିଲ?
ହଁ ସବୁ ରଜ ମହୋତ୍ସବରେ ସବୁ ସିଙ୍ଗର ମାନେ ଆସିଥିଲେ।
ହୁଁ କିଏ କିଏ ଆସିଥିଲେ ହୁଁଉ।
ହୁଁ ଆଉ ମୁଁ ତ ସେ ଯୋଉଦିନ ଯାଇଥିଲି ସେଇଦିନ ହିଁ ଅନ୍ତରା ଆଇଥିଲା। ମୁଁ ଯାଇନି
ଇରା ମହାନ୍ତି ଯାଇଥିଲା ଯୋଉ ତମେ ଯାଇନ?
ନା
ଅହଁ। ହଉ ଆଉ କଣ କହୁଥିଲି କହିଲ ଉଁ ଉଁ ଖାଇବା କଣ ବନେଇଛ ଘରେ?
ଉଁ ଡାଲମା ଆଉ ରୁଟି।
ରୁଟି ଡ଼ାଲମା, ତମେ ବି ରୁଟି ଡାଲମା ଖାଇବ?
ନା ମତେ ରୁଟି ପସନ୍ଦ ନୁହଁ, ମୁଁ ଭାତ ଖାଇବି।
ବା ଆଉ ନାହିଁ।
ହୁଁ ଉଁ।
ହୁଁ, ଭାତ ଖାଇଲେ ଭଲ ନା, କାହିଁକି ନା ରୁଟି ଫୁଟି ଏଗୁରା ଖାଇଲେ? ଯୋଉମାନଙ୍କର ଡାଇବେଟିସ୍ ଅଛି ମଧୁମେହ ରୋଗ କି ସେମାନେ ଯୋଉମାନେ ଭାତ ଖାଇବାକୁ ପସନ୍ଦ କରନ୍ତି, ସେମାନେ ରୁଟି ଖାଆନ୍ତି।
ହୁଁ ଉଁ।
ହୁଁ ଆଉ ରଜକୁ ଡ୍ରେସ୍ କରିଥିଲ?
ହଁ କରିଥିଲି।
କେମତି ମାନେ ଲଙ୍ଗ ଡ୍ରେସ୍? କରିଥିଲ କି ଜିନ୍ସ କରିଥିଲ, କି କୁର୍ତ୍ତା କରିଥିଲ, କଣ କରିଥିଲ?
ମୁଁ କୁର୍ତ୍ତା କରିଥିଲି।
ହୁଁ ହୁଁ, କୁର୍ତ୍ତା ବୋଧେ ତମକୁ ପସନ୍ଦ?
ହୁଁ ଉଁ।
ଭଲ। ହୁଁ ତାହାକୁ ହୁଁ କଉଛ?
ହଉ ମୁଁ ଟିକେ ରଖୁଛି। ଆଉ ତମକୁ ଆଉ ଟିକେ ଛାଡି କଲ୍ କରିଵି ଆଁ, ଘରେ ଟିକେ ଡାକୁଛନ୍ତି ତ, ମୁଁ ଆଉ ଟିକେ ଛାଡିକି ତମକୁ କଲ୍ କରୁଛି ହେଲା।
ହଉ ହଉ।
ଡଲ ଲାଗିଲା ତମ ସହିତ କଥା ହେଇକି?
ଥ୍ୟାଙ୍କ ୟୁ।
ଧନ୍ୟ